କଣ କରୁଥୁଲୁ?
ବସଥିଲେ ଆଉ।
ରୋଷେଇ କରିସାରଲୁଣି?
ହୁଁ କରସାଇଲିଣି।
କଣ କରିଥିଲୁ ଆଜି?
ରୁଟି କଲି ଆଉ ଡାଲି ସକାଳେ କରିଥିଲି ଥିଲା।
ଓହୋ ମାନେ ସକାଳେ ଯାହା କରିଦୋଉଚୁ ହେଟା ଖାଇଦୋଉଚୁ ଉପର ବେଳା।
ହଁ ଆଉ କିଏ ଯୋଉ ଦିଥର ତିନଥର ଲାଗି ରୋଷେଇ କରିବ।
ଆଚ୍ଛା ଆଚ୍ଛା। ଆଉ ପେଳା କରୁନଥୁବ କି ଏବେ ଫୁଣି ଗ୍ୟାସ ସଟ ଫୁଣି ଯୋଉ ଭଳିଆ।
ହଁ ଏବେ ତ ଗ୍ୟାସ
ହୁଁ ଭଲ। ହଁ। ଏଇଠି ବସିଥିଲି ଆଉ ତୁ ପଢାପଢି କେତେବେଳ ଷ୍ଟାର୍ଟ କଣ କରିବୁ?
ଖାଇସାରିଲେ ପଢାପଢି କୁଇଜ୍ ଫୁଇଜ ଦେବି। ଖାଇସାରିଲେ କୁଇଜ ହେରିକା ଦେବି କୁଇଜ ହେରିକା ଦେଲା ପରେ ସେତିକି ଆଉ ଦିନ ଯାକ ତ ପଢାପଢି କରିକି ଆସିଲ ଏବେ ଖାଲି କୁଇଜ୍ କୁଇଜ ଦିଆଦେଇ କରିବି ଆଉ
ହଁ କରେଣ୍ଟ ଆଫେୟାରଟା
ହୁଁ କରେଣ୍ଟଆଫେୟାର୍ ହେରିକା ଦେଖିବି ଆଉ କୁଇଜ୍ ଯାହା ଥିବ ଓଡିଆ ହିଷ୍ଟ୍ରି ଜୋଗ୍ରାଫି ହେରିକା ଯାହାହୁଏ।
ତରୁୁଣ। ଆଚ୍ଛା ତୋ ରୁମଠୁ ତୋର ଏଇ ଯୋଉ ଲାଇବ୍ରେରୀଟା କେତେ ଦୂର ହଉଛି?
ଦୁଇଶହ କି ତିନିଶହ ମିଟର ହବ।
ଓ ପୁରା ପାଖରେ ତାହାଲେ। ଆରେ ସୀତୁ ଭାଇ କହୁଥିଲେ କହିଲ ଭୁବନେଶ୍ୱର ଏତେ ଲାଇବ୍ରେରି ଅଛି ଇଏ କଣ ପାଇ ଯାଉଛି ପ୍ରାଇଭେଟ ଲାଇବ୍ରେରୀ ଯାଉଛି ଗମେଣ୍ଟ ଲାଇବ୍ରେରୀ ଯାଉନି। ମୁଁ ଏଇଠି କଟକରେ ଗମେଣ୍ଟ ଲାଇବ୍ରେରୀ ଯାଉଛି।
ଆରେ ଗମେଣ୍ଟ ଲାଇବ୍ରେରୀ କଥା ବୁଝିଲି ଯେ ଗମେଣ୍ଟ ଲାଇବ୍ରେରୀ ହଉଛି ଏଜି ଛକ ଆଡେ ମୁଁ ଏଇଠୁ ଡେଲି ଏଜି ଛକ ଯିବି ପୁଣି ଏଜି ଛକ ପାଖରେ ବି ନୁହଁ ସିଏ ଏଇଠୁ ଆହୁରି ବି ବହୁତ ବା ଚାଲିିବାକୁ ପଡିବ। ମୋର ତ ଯିବା ଆସିବାରେ ପଇସା ହେଇଯିବ। ମାନେ ମାର୍କେଟ ବିଲ୍ଡିଂ ପାଖାପାଖି ହେଲା
ଓହୋ ଏତେ ଦୂରରେ
ଏତେ ବାଟ ହେଲା ବେଳକୁ ମୁଁ ତ ଯିବା ଆସିବା ଖର୍ଚ୍ଚ ହବ କି ନାଇଁ? ସବୁଆଡକୁ ଦେଖିବାକୁ ଅଛି ତ ମତେ ଏଇଠି ସୁବିଧା ହବ ଆଉ ସିଆଡେ ଯିବି ପୁଣି ମୁଁ ସେଇ ଲାଇବ୍ରେରୀ ପାଖକୁ ଡାଇରେକ୍ଟ ଆମର ଏଇଠୁ ବସ ଯାଉନି ଏଇଠୁ ଯିବେ ଏଜି ସବ ଏଜି ଛକରୁ ଆଉ ଗୋଟେ ବସ କେତେବେଳେ ଥିବ ନଥିବ ପୁଣି କେତେ ଗୁଡା ବାଟ ଫାଷ୍ଟ ଯେତେବେଳେ ମୁଁ ଲାଇବ୍ରେରୀ ଜଏନ୍ କରଥିଲୁ ସାଙ୍ଗର ମୋର ଯାଇଥିଲୁ ସେ ଗମେଣ୍ଟ ଲାଇବ୍ରେରୀ ଦେଖିବାକୁ। ସେଇ ଏତେ ବାଟ ଦେଖି ମୋ ମମି କହିଲ ନା ଝିଅ ଥାଉ ତୁ ପଢାପଢ଼ି ଆଜି ଭଲ ଅଛି ମନ୍ଦ ଅଛି ଆମେ କେତେବେଳକୁ ଆସିବା କଣ ନାଇଁ? ବହୁତ ଦୂର ହେଇଯାଉଛି ନା ହଁ ପାକ ରହିଲେ ଗୋଟେ କଥା ତୁର ଏଜି ଛକ କୁଆଡେ ରହିଲାଣି ନା ଆମରଇଆଡେ ବରମୁଣ୍ଡା କୁଆଡେ ରହିଲାଣି?
ହଁ ହଁ ସେଇଆ ସତ କଥା ବି
ଏଇଠି ହେଲେ ଆମେ ରାତି ନଅଟା ହେଲେ ବି କିଛି ଆସିଲା ବଳକୁ କିଛି ଅସୁବିଧା ନାହିଁ। ତ ସନ୍ଧ୍ୟ ଛଅଟୁ ହେଲା ବଳକୁ ଆସିବାକୁ ପଡିବ ବାଧ୍ୟ
ତଥାପି ତୁ ସତ ମାନେ ସତରେ ଏମିତି ଏତେ ସମୟ ବସିକି ପା ପଢି ପାରୁଚୁ ପୁରା ଟୋଟାଲ
ଯେତେବେଳେ ବୋରିଂ ଲାଗୁଛି ଯେତେବେଳେ ଟିକେ ନିଦ ଲାଗେ ନହେଲେ ଟିକେ ପାଞ୍ଚ ମିନିଟ୍ ଫୋନ ଦେଖିଦେଲେ ବାସ ମାଇଣ୍ଡ ଫ୍ରେଶ ତାପରେ ଆଉଥରେ ଯୋଉଟାକୁ ସେଟା ଷ୍ଟାର୍ଟ
ଯାହା ହଉ ଭାବରେ ମାନିବାକୁ ପଡିବ ଆମେ ଏଠିକି କଲେଜରେ ଚାରିଟା କ୍ଲାସ ଠିକରେ ବସିକି ଆମେ କରିପାରୁନଥିଲୁ।
ଏବେ ଯଦି ପେସେନ୍ସ ଧରିକି ନ ବସି ପାରିବି ତାହେଲେ ଚାକିରିଟା କଲା ବବେଳକୁ କେମିତି ବସିବି ସେ ସେଇ ସିଟରେ କହ?
ହୁଁ ସେଇଟା ବି ସତ କଥା।
ସେଇଟା ତ ପାଇବା ପାଇଁ ଏତେ ସମୟ ବସିବାକୁ ପଡୁଛି ନା। ସେଇ ସମୟ ବସିଲେ ସେଇ ଟାଇମରେ ବସିଲେ ଆଉ କିଛି କଷ୍ଟ ହବନି।
ହଁ। ଟିକେ ବସିକି ପୁରା ତା କରିବୁ ଗଲେ। ଲକ୍ଷ ରଖିକି ଲକ୍ଷ୍ୟ ସ୍ଥଳେରେ ପହଞ୍ଚି ପାରିବୁ। ସେଇ ସଜନରେ ପୁର ଆଗେଇଆ ଯାଇଛୁ ଆଉ ନା
ଚାଲଛି
ଆଉ ତ ତମ ରୁମରେ କେତେ ଜଣ ରହୁଛ?
ରୁମମେଟ୍ ଚାର ଜଣ।
ହଁ ଚାରି ଜଣ ମାନେ ଗୋଟେ ମାନେ ରୁମ ଏମତି କଣ? ପ୍ରାୟ ଗୋଟେ ଗୋଟେ ରୁମ ସେପାରେଟ ହେଇଛି ଚାରି ଚାରି ଜଣ ଗୋଟେ ରୁମ ରେ
ହଁ।
ଆଚ୍ଛ ଆ କେତେ ପିଲା ଟୋଟଲ ରହୁଚ?
ଟୋଟାଲ ଶହେ ପ୍ଲସ୍ ଲାଗନ୍ତି।
ମାନେ କେତେ ଫ୍ଲୋର ଏଟା।
ତିନିଟା ଫ୍ଲୋର ଅଛି ଗ୍ରାଉଣ୍ଡ ଫ୍ଲୋର ସେକଣ୍ଡ ଫ୍ଲୋର ଥାର୍ଡ ଫ୍ଲୋର। ତାପରେ ମାନେ ଗୋଟେ ରୋଷେଇ ଯୋଉ ଗୋଟେ ହଉଛି ତା ପାଖରେ ବି ଆଉ ଗୋଟେ ସିଙ୍ଗିଲ ଫ୍ଲୋର ହ ସେଠା
ଆଚ୍ଛା ଆଚ୍ଛା। କି ରୋଷେଇ ଫୋଷେଇ କେମିତି ମାନେ କି ଏମିତି ସୁବିଧା କରୁନାହାନ୍ତି, ନା ଯି ଯା ର ସବୁ ଦିଗ ପିଲା ଯିଏ ଯାହା
ନା ନା ଏଇଟା ଫୁଡିଙ୍ଗି ଅଛି ନା। ତଳେ ଆମେ ହଷ୍ଟେଲ ଗୁଡାକ ଯେମିତି ଖାଇବାକୁ ଦିଅନ୍ତିନି କି।
ହଁ।
ଏଇଠି ବି ଖାଇବାକୁ ବି ଦଉଛନ୍ତି। ଆଉ ତମେ ଯେ ଚାହିଁଲେ ବି ତମକୁ ବି ରୋଷେଇ କରିକି ବି ଖାଇପାରିବ। ଦିଟା ଦିଟା ପ୍ରକାରର ଅଛି ତମେ ଯୋଉଟା ଚୁଜ୍ କଲ। ଯୋଉଠି ରହିବି ଯେମିତି ରହିବ ଆଉ ଖାଇବା ଟା ଯଦି ସେମାନେ ଖାଇବା ପତ୍ର ଦେବେ ନେବେ ପାଞ୍ଚ ହଜାର, ଯଦି ତମେ ଖାଇବା ପତ୍ର କରିକି ନିଜେ ରହିବ ତାହେଲେ ଦବ ବାଇଶ।
ଆଚ୍ଛା ଆଚ୍ଛା ଆଉ ଯଦି ମାସକୁ ଯଦି ତା ହେଇ ସେଇଠୁ ଯଦି ଖାଇବ ତାହେଲେ ପାଞ୍ଚ ହଜାରେ।
ହୁଁ।
ଓହୋହୋ ମାନେ କଣ ତମର ସବୁ ପିଲା ଏମିତି ନେଇଛନ୍ତି।
ଅଛନ୍ତି କୁ ପ୍ରାୟ ଏଇଟା ହଉଛି ଫୁଡ଼ିଙ୍ଗି ନନ୍ ଫୁଡ଼ିଙ୍ଗୀ କୁ ଦିଟା ମିଶେଇକି ନା।
ଆରେ ବୁଝିଲି ଯେ ତମ ରୁମ୍ ତମ ରୁମ ରେ ଯଦି ଦିଇଜଣ ଆ
ଆମ ସବୁ ହିଁ ତକ ନନ ପୁଡିଙ୍ଗି।
ଓ ମାନେ ନିଜେ ରୋସେଇ କରୁଚ ହଁ ହଁ।
ହୁଁ
ହଁ ଯେତବେଳେ ଯାହା ଇଚ୍ଛା ହେଲା ଆଣି ଖାଇପାରୁ କି ଯାହା କଣ ଆଉ ଅଯଥାରେ ସେଇଥିରୁ ସେ ଯାହା କରିଥିବ ଇଚ୍ଛା ହୋଉନଥିବ ଖାଇବାକୁ କିଛି ଗୋଟେ ଲାଭ ନାହିଁ।
ହୁଁ।
ଆ ଶିବ ଭାଇ କଣ ନିଜେ ରୋସେଇ ସେ କରୁଛନ୍ତି?
ହଁ। ସେ ନିଜେ ରୋସେଇ ସେ ନିଜେ ରୋସେଇ ସେମାନେ ମିଶିକି ତାଙ୍କ ସେ ଚାରି ପାଞ୍ଚ ଟା ଅଛନ୍ତି ସେମାନେ ମିିକ ସେ ସେଁ
ଆଚ୍ଛା କୋଚିଂ ବି ଯାଉଛନ୍ତି କି ନା ନାଇଁ?
କୋଚିଂ ସେକୁ କୋଚିଂ କରେ କିି
ଆଉ କେମିତି କଣ କରୁଛନ୍ତି ଅନଲାଇନ
ହଁ ସେ ଅନଲାଇନ କ୍ଲାସ ନକରିକି ପଢ
ନା ତାଙ୍କର କିଛି ନିସ୍‌ସ୍ପେସିଫିକ୍‌ ବୁକ୍ ରହୁଛି ସେଇ ବୁକ୍ ରୁ କେବଳ ପଢିକି ଯାଉଛନ୍ତି।
ହଁ ତାଙ୍କର ବହି ବି ଅଛି ନା।
ଓହୋ ଆଚ୍ଛା ଆଉ ତାଙ୍କ ବ୍ୟାଚ ରେ ଏମାନେ ତାଙ୍କ ବ୍ୟାଚରେ ଆଉ କିଏ କଣ କରୁଛନ୍ତି ସିପୁନ ହେଲା କି
ସିପୁନ ଭାଇ ତ କଲେଜ୍‌‌ ରେ ଅଛି।
କୋଉ କଲେଜ?
ବଡ ବଡ କଲେଜ ଅଛି କୁମୁଣ୍ଡ କଲେଜରେ ମେବି କଣ ଅଛି କି କଣ? ସତ୍ୟ ଭାଇ ବି କଲେଜ ଅଛି। ତାଙ୍କ ଗାଁ ରେ ପଢଉଛନ୍ତି, ଆଉ ଅଜୁ ଭାଇ ତ ନୟାଗଡ଼ କଲେଜ୍‌‌ରେ। ଆଉ ତାଙ୍କ ହଁ କୋମଣ୍ଡ କଲେଜରେ ପଢଉଛନ୍ତି। ଭାଈ କୋଉଥିଲା ଆଉ ତାଙ୍କ ବ୍ୟାଚ ରେ ଝିଅ ପିଲା କେହି କିଛି କରିନାହାନ୍ତି ପୁଅ ପିଲା ଗୋଟେ ଗୋଟେ କରୁଛନ୍ତି। ସବୁ ଗୋଟେ ଗୋଟେ
ଆଚ୍ଛା ଆଛା। ମାନେ କଣ ସିଏ ହଉଛି, କ ଏଇ ଗେଷ୍ଟ ପାଖଲି ଥିବ ବୋଧେ ସିପୁନ୍‌ ଭାଇ।
ଜାଣିନିପା ସେ ପଢଉଚନ୍ତି କଣ କେମି ଡିଟେଲ୍ସ ଜାଣିନି।
ଅଁ ହଁ କେମିତି କଣ କେତେ ପାଉଥିବେ କେ ଜାଣି
ଅଜୁ ଅଜୁ ଭାଇ କିନ୍ତୁ ଭଲ ସେଟେଲ୍‌ ଜାଗାରେ ରହିଲେ।
ହଁ ସେ ଯୋଉଠି ପାଠ ପଢି ପଢି। ସେ ସେଇଠି ଟିଚ୍ ମାନେ ଲେକ୍ଚର ଅଛି ତା ମାସ୍‌ କିଛି ଟେନସନ୍‌ବି ନାହିଁ।
ଷ୍ଟଡି ପାଏଣ୍ଟ କୁ ପଢେଇ ଗଲେ ଏଁ, ହେଇଠୁ ପଇସା
ଷ୍ଟଡି ପଏଣ୍ଟ ରେ ଏବେ ଏବେ ଯାଇଁକି ପଢଉଚନ୍ତି।
ହଁ ଏବେ ଯାଉଛନ୍ତି ଷ୍ଟଡିପୋଏଣ୍ଟ କୁ, ଆମ ଆଶୁତୋଷ କଉଥିଲା। ଷ୍ଟଡି ପଏଣ୍ଟ କୁ ଯାଉଛନ୍ତି ପଢା ପଢି କରୁଛନ୍ତି। ପ୍ଲସ ଏବେ ସିତୁ ଭାଇ ଗୋଟେ ପିଲା ବୁଝି ଦେଇେଚନ୍ତି ମାସୁକୁ ସେ ପାଞ୍ଚ ହଜାର ଦବ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ର। ଫାଷ୍ଟ ଇୟର ପିଲାଟା।
କିଏ ମାନେ କାହା ପାଇଁ ବୁଝି ଦେଇେଚି?
ଅଜୁ ଅଜୁ ଭାଈଙ୍କ ପାଇଁ।
ଅ ହ।
ସେ କଲ୍ କରିଥିଲେ ସୀତୁ ଭାଈଙ୍କୁ ସି। ସୀତୁ ଭାଈ କାଇଲେ ର ଅଜୁ ଭାଈ ବୋଲି ଜଣେ ଅଛନ୍ତି ସେ ଭଲ ବି ପଢା ପଢି କରନ୍ତି କିଛି ଟେନସନ୍ ନିଅନି। ତାଙ୍କ ପାଖୁକୁ ଛାଡ। ସେ ପାଞ୍ଚ ହଜାର ଦବ ଫୁଣି ଏବେ ଫାଷ୍ଟ ଇୟର ଅଛି ମାନେ ଦି ବର୍ଷ ଦି ବର୍ଷରେ ପାଞ୍ଚ ହଜାରେ ନେଖେ
ମାସୁକୁ ବାରପଞ୍ଚା ଷାଠିଏ। ଇଆଡୁ ଇଆଡୁ ଷାଠିଏ ପାଇଲେ ସିଆଡେ ତାଙ୍କର କଲେଜ ର ଅଛି ପୁଣି କୋଚିଂ ର କୋ ଶୀଘ୍ର ନେଉଥିବେ କି ନାହିଁ କେଜାଣି?
ଆଁ କଲେଜରେ ଏଁ କୋଚିଂ ରେ ନଉନଥିବେ ସାତ ହଜାରେ ଆଠ ହଜାରେ ଛଅ ହଜାରେ ପ୍ଳ ଛଅ ହଜାରେ ଧରେ ଛଅହଜାରେ କି ପାଞ୍ଚ ହଜାରେ ଧ ପାଞ୍ଚ ହଜାରେ ଧରେ କୋଚିଂ ରୁ ପାଞ୍ଚ ହଜାର ମିଳୁଥିବ ବାର ପଞ୍ଚା ଷାଠିଏ। ଷାଠିଏ ଷାଠିଏ ଲକ୍ଷେ କୋଡିଏ।
ଇଲୋ ବୋପା ମା ଫୁଣି କଲେଜ ତାଙ୍କର ଅଛି।
ହଁ
ଟେନସନ୍ ନାହିଁ ଆଉ। ନାଇଁ କି ବଲ ଭାଇ ସେମାନେ ପରିଶ୍ରମ କରିଚନ୍ତି ଫଳ ନିହାତି ଭାବରେ ପାଇବେ।
ହଁ ପରିଶ୍ରମ କରିଛନ୍ତି ଭାଇ ସତ କଥା ଏଇଟ।
ଆଉ ସେ ପାଇଁ କୋଉଚି ତାଙ୍କ ବ୍ୟାଚ ର ଗୋଟିଏ ପିଲା ସିଏକି ଉତ୍କଳ ୟୁନିଭର୍ସିଟି ରେ ଆସିକି ପାଠ ପଢୁଛି।
ହଁରେ ଭାଇ।
ଆଉ ସବୁ କୁଆଡେ କୁଆଡେ ଫୋପଡା ଫିଙ୍ଗା ହେଇଗଲେ।
ସେ ଉତ୍କଳରେ ତାପରେ ସତ୍ୟ ଭାଇ ଗଙ୍ଗାଧର ମେହର ସମ୍ବଲପୁର। ଆ କେ ସିପୁନ ଭାଇ କୁ ଏଇ ବରମପୁର ଆଉ। ମୁଁ ତ ମୁଁ ତ କାନି ପୁରା କାନି ଦୂରକୁ ପଳେଇଲି ଦେବେନ୍ଦ୍ର ଭାଇ ମୁଁ ପୁରା କରେ ବଲାଙ୍ଗିରି।
ଦେବେନ୍ଦ୍ର ଭାଇଙ୍କ ସେମିତି କିଛି ନାହିଁ କାରଣ ସେ ସେପଟ ଛୁଆ। ସିଏ ସେପଟ ଛୁଆ ନା ସେଇ କିନ୍ତୁ ତୁ ଏ ପଟକୁ ଯାଇଛୁ ତୁ ସେଇଟା ବେଶୀ ହେଇଯିବ।
ଆଲୋ ମତେ ଦେ ମତେ ତୁ ଶୁଣିକି ଆଶ୍ଚଯ୍ୟ ଆ ଯୋଉ ଝିଅ ପିଲା ଗୁରା ଯାଜପୁରରୁ ଆସିକି ଯାଇଛନ୍ତି ହେଇଟିକି ହେଟା।
ହଁ ଯାଜପୁରରୁୁ ସମ୍ବଲପୁର ଅଧିକ ବାଟ ନା ନୟାଗଡରୁ ସମ୍ବଲପୁର ଅଧିକ ବାଟ।
ଆବେ ଯାଜପୁର ଟା କୋଉଠି କହିଲୁ?
ଏଇରେ ଏପଟେ ତ କଟକ ଆଗରେ ପଡେ ମୋ ସାଙ୍ଗ ପା ଯାଜପୁର।
ହଁ ସେୟା ସେଇ କଟକ ଆର ପଟୁ ସେପଟୁ ତାଙ୍କେ ମାନେ ଭାବି ମୁଁ ତ ଭୁବନେଶ୍ୱର ନୟାଗଡ ଏପଟକୁ କହିଲା ଭଳିଆ, ତାଙ୍କେ ପୁରା ଯାଜପୁର ପଟୁ ପିଲା ଯାଇ, ଯାଉଛନ୍ତି। ଯାଜପୁର, ହେ ନ ନୟାଗଡ଼ ଠୁ ଅଢେଇଶ କିଲୋମିଟର ହବ ବଲାଙ୍ଗୀର।
ଅଢେଇଶ ଯ
ହଁ ଯାଜପୁରରୁୁ ତିନିଶହ ପଚାଶ କି ତିନିଶହ ନବେ କିଲୋମିଟର ହବ।
ତେ ବାଟ?
ଚାର, ଚାରିଶହ ଭଳିଆ ହେଇଯିବ।
ଏତେ ବାଟ ହବ?
ହଁ। ବୋହୁତ୍ ଦୂର ବାଲେଶ୍ଵର ବାଲେଶ୍ୱର ବାଲିଆପାଳରୁ ଦେଖୁଛୁ ଗୋଟେ ପିଲାଟେ ଆସିଚି, ତାଙ୍କ ଘରଠୁ ଆଉ କୋଲକାତା ହଉଛି ଷାଠିଏ କିଲୋମିଟର।
ହଁ ଭଲ ତ।
ତତେ ଯୋଉ ପିଲା ଟା ମେସେଜ୍ କରିଥିଲା, ତୁ ଯୋଉ ରିପ୍ଲାଏ ଦେଲୁନି ସେଇ ପିଲା ଟା।
ଓହୋ, ହଁ, ହଁ,।
ହଁ ହଉ ରଖୁଛି?
ହଉ।